ଆଜି ଆମେ ଓଡ଼ିଶାର ଗୌରବ ସମଗ୍ର ବିଶ୍ଵର ଆସ୍ଥାର କେନ୍ଦ୍ରବିନ୍ଦୁ। ଏବଂ ଚାରିଧାମ ମଧ୍ୟରୁ ଗୋଟିଏ ପବିତ୍ର ତୀର୍ଥ ପୁରୀ ଜଗନ୍ନାଥ ମନ୍ଦିର। ବିଷୟରେ ଆଲୋଚନା କରିବା।
ଧନ୍ୟବାଦ କିଶନ। ଶ୍ରୀ ଜଗନ୍ନାଥ ମନ୍ଦିର କେବଳ ଏକ ଧାର୍ମିକ ସ୍ଥାନ ନୁହେଁ। ବରଂ ଓଡ଼ିଶାର ସଂସ୍କୃତି ପରମ୍ପରା କଳା ଓ ଆଧ୍ୟାତ୍ମିକର ପ୍ରତୀକ। ଏବେ ଆମେ ଜଗନ୍ନାଥ ମନ୍ଦିରର ଇତିହାସ ବିଷୟରେ କିଛି ଜାଣିବା ତୁମେ ଏହାର ଇତିହାସ ବିଷୟରେ କିଛି ଜାଣିଛ କି?
ହଁ ଏହି ମନ୍ଦିର ବାରଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ। ଚୋଡ଼ଗଙ୍ଗା ଦେବଙ୍କ ଦ୍ଵାରା ନିର୍ମାଣ ଆରମ୍ଭ କରାଯାଇଥିଲା।
ପରେ ରାଜା ଅନଙ୍ଗ ଭୀମଦେବ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ। ପ୍ରାୟ ଆଠଶହ ବର୍ଷ ଧରି ଏହି ମନ୍ଦିର ଅଟୁଟ ଭାବରେ ଦଣ୍ଡାୟମାନ ରହିଛି ତୁମେ ଏହା ଜାଣିଥିଲ?
ହଁ ଜାଣିଥିଲି।
ଏବେ ଆମେ ଜାଣିବା। ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥଙ୍କ ନାମ କାହିଁକି ଜଗନ୍ନାଥ ହୋଇଅଛି।
ଜଗନ୍ନାଥରେ ଜଗନ୍ନାଥଙ୍କର ଅର୍ଥ ହେଉଛି। ଜଗତର ନାଥ ବା ସମଗ୍ର ବିଶ୍ୱର ପ୍ରଭୁ।
ଏଠାରେ ଭଗବାନ ଜଗନ୍ନାଥଙ୍କ ସହିତ। ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରଙ୍କ ପୂଜା କରାଯାଏ। ଏହା ପୃଥିବୀର ଏକମାତ୍ର ମନ୍ଦିର ଯେଉଁଠାରେ ଭଗବାନଙ୍କୁ ଭାଇ ଭଉଣୀ ସହ ପୂଜା କରାଯାଏ। ଏବେ ଆମେ ମନ୍ଦିରର ସ୍ଥାପତ୍ୟ ଓ ମନ୍ଦିରର ଉଚ୍ଚତା ବିଷୟରେ କିଛି ଜାଣିବା। ତୁମେ ଜାଣିଛ କି ମନ୍ଦିରର ଉଚ୍ଚତା କେତେ?
ହଁ ମନ୍ଦିରର ଉଚ୍ଚତା ପ୍ରାୟ ଦୁଇଶହ ଚଉଦ ଫୁଟ। ଏହା କଳିଙ୍ଗ ସ୍ଥାପତ୍ୟ କଳାର ଏକ ଅନ୍ୟାନ ନମନ।
ମନ୍ଦିରରେ ଚାରୋଟି ପ୍ରମୁଖ ଅଂଶ ମଧ୍ୟ ରହିଛି। ବିମାନ, ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପ। ଏହା ତୁମେ ଜାଣିଥିଲ?
ହଁ ମୁଁ ଏ ବିଷୟରେ ଜାଣିଚି।
ଏବେ ଆମେ ଜାଣିବା ନୀଳଚକ୍ର ବିଷୟରେ।
ମନ୍ଦିରର ଶିଖରରେ ଥିବା ନୀଳଚକ୍ରର ଅଷ୍ଟ ଧାତୁରରେ ନିର୍ମିତ।
କୁହାଯାଏ ଯେ ପୁରୀର ଯେ କୌଣସି ସ୍ଥାନରୁ ଦେଖିଲେ ନୀଳଚକ୍ର ସବୁବେଳେ ଆପଣଙ୍କ ଆଡକୁ ମୁହଁ କରିଥିବା ପରି ଲାଗେ। ତୁମେ ଏହା ଅନୁଭବ କରିଚ?
ଅବଶ୍ୟ, ମୁଁ ଏଇ ଜିନିଷଟାକୁ ସ୍ଵୟଂ ଅନୁଭବ କରିଛି।
ଏବେ ତାହେଲେ ଆମେ ଜାଣିବା, ପତିତପାବନ ବାନା ବିଷୟରେ। ।
ପ୍ରତିଦିନ ମନ୍ଦିରର ଶିଖରରେ ଥିବା ପତାକା ପରିବର୍ତ୍ତନ କରାଯାଇଥାଏ।
ଏହି କାର୍ଯ୍ୟ ବିନା କୌଣସି ସୁରକ୍ଷା ସାମଗ୍ରୀରେ ସେବାୟତ ମାନେ ସମ୍ପନ୍ନ କରନ୍ତି। ଏହା ଦେଖିବାକୁ ହଜାର ହଜାର ଲୋକ ଆସନ୍ତି। ତୁମେ କଣ ଜାଣିଛ ସୁଦର୍ଶନ ଚକ୍ର ବିଷୟରେ?
ନିଶ୍ଚିତ। ନୀଳଚକ୍ରର ଓଜନ ପ୍ରାୟ ଏକ ଏକଟନ୍ ହେଇଥାଏ।
ଏହାର ବ୍ୟାସ ପ୍ରାୟ ଏଗାର ଫୁଟ ଏବଂ ଏହା ମନ୍ଦିରର ପ୍ରମୁଖ ପ୍ରତୀକ। ଏହା ତୁମେ ଜାଣିଥିଲ? ।
ଅବଶ୍ୟ, ମୁଁ ଜାଣିଚି।
ଏବେ ଆମେ ମହାପ୍ରସାଦ ବିଷୟରେ କିଛି ଜାଣିବା।
ଅବଶ୍ୟ, ଶ୍ରୀମନ୍ଦିରର ମହାପ୍ରସାଦ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ହୋଇଛି।
ଏଠାରେ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କର ପାଇଁ ରୋଷେଇ କରାଯାଏ। ମାଟି ହାଣ୍ଡିରେ ରୋଷେଇ ହୁଏ। ଏବଂ ଆଶ୍ଚର୍ଯ୍ୟର କଥା ଏହା ଯେ ସବୁଠାରୁ ଉପରହାଣ୍ଡି ପ୍ରଥମ ସିଝେ। ତୁମେ ଏହା ଜାଣିଥିଲ?
ହଁ, ମୁଁ ଏ ବିଷୟରେ ଆଗରୁ ଅବଗତ ଅଛି।
ଏବେ ଆମେ ରୋଷେଇ ଘର ବିଷୟରେ କିଛି ଜାଣିବା। ଶ୍ରୀମନ୍ଦିରର ରୋଷେଇ ଘର ବିଶ୍ଵର ସବୁଠାରୁ ବଡ ମନ୍ଦିର ରୋଷେଇ ଘର। ତୁମେ ଏହା ଜାଣିଥିଲ?
ଅବଶ୍ୟ, ମୁଁ ଏ ବିଷୟରେ ଜାଣିଅଛି।
ପ୍ରାୟ ସାତଶହ ବାବନଟି ଚୁଲା ଏବଂ ଶତାଧିକ ରୋଷେଇଆ ପ୍ରତିଦିନ ସେବା କରନ୍ତି। ତୁମେ ଏହା ଜାଣିଥିଲ? ।
ହଁ, ଏ ବିଷୟରେ ମୁଁ ଆଗରୁ ଜାଣିଅଛି।
ଏବେ ଆମେ ଏବେ ମୁଁ ତୁମଠୁ ରଥଯାତ୍ରା ବିଷୟରେ କିଛି ଜାଣିବାକୁ ଚାହୁଁଛି?
ଅବଶ୍ୟ। ରଥଯାତ୍ରା ହେଉଛି ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ପର୍ବ।
ତାହେଲେ ତୁମେ କୁହ କେଉଁ ତିନୋଟି ରଥ ଚାଲେ ରଥଯାତ୍ରା ଦିନ?
ଆ ପ୍ରଥମ ରଥ ହଉଛି ନନ୍ଦିଘୋଷ, ତାଳ ଧ୍ୱଜ ଏବଂ ଦର୍ପ ଦଳନ। ଲକ୍ଷ ଲକ୍ଷ ଭକ୍ତ ରଥ ଟାଣିବା ପାଇଁ ସୌଭାଗ୍ୟ ଲାଭ କରିଥାନ୍ତି।
ଏବେ ତାହାଲେ ମୁଁ କହୁଛି ନବକଳବର ବିଷୟରେ। ନବକଳେବର ପ୍ରାୟ ବାରରୁ ଉଣେଇଶ ବର୍ଷ ମଧ୍ୟରେ ଥରେ ହୁଏ। ଏହି ସମୟରେ ଭଗବାନଙ୍କ ନୂତନ ଦାରୁ ବିଗ୍ରହ ତିଆରି ହୁଏ। ତୁମେ ଦାରୁ ବିଗ୍ରହ ବିଷୟରେ କିଛି ଜାଣିଛ?
ହଁ ଅବଶ୍ୟ, ମୁଁ ଏଇ ଦାରୁ ଭି ବିଷୟରେ ଆଗରୁ ଅବଗତ ଅଛି।
ଦାରୁ ବିଗ୍ରହ ହେଉଛି ଏକ, ଭଗବାନ ଯୋଉ କାଠରେ ତିଆରି ହେଉଛନ୍ତି, ତାହାକୁ ଆମେ ଦାରୁ ବିଗ୍ରହ କହିବା। ଦାରୁ ବିଗ୍ରହ ନବକଳବରରେ ସବୁବେଳେ ସବୁ ନବକଳେବରରେ ବାର ବର୍ଷକୁ ଥରେ ପାଳନ କରାଯାଉଥିବା ନବକଳବରରେ ଦାରୁ ବିଗ୍ରହକୁ ଅ ଦାରୁ ବିଗ୍ରହରୁ ଭଗବାନଙ୍କର ଆତ୍ମାକୁ ବାହାର କରି ଦାରୁ ବିଗ୍ରହକୁ ଜଗନ୍ନାଥ ମନ୍ଦିରର କିଛି ଗୋଟେ ଗୋଟଏ ସ୍ଥାନରେ ତାହାକୁ ମାଟି ଭିତରେ ପୋତା ଯାଏ, ତୁମେ ଏହା ବିଷୟରେ ଜାଣିଥିଲ?
ଅବଶ୍ୟ ମୁଁ ଜାଣିଛି, ଆଛା ତମେ କହିପାରିବ ଯୋଉଠି ତାଙ୍କ ଦାରୁତ୍ୟକୁ ବିଗ୍ରହ କରିକି ପୋତା ଯାଇଥାଏ ସେ ଜାଗାର ନାଁ କଣ?
ନା ଏହି ବିଷୟରେ ମୁଁ ଜାଣି ନାହିଁ।
ତାର ନାମ ହଉଛି କୋଇଲି ବୈକୁଣ୍ଠ।
ହଁ ମୁଁ ଶୁଣିଥିଲି କିନ୍ତୁ ମୋର ମନେ ନଥିଲା।
ଆଛା, ଦେଖି କହିଲ ଏହି ପୁରୀ ମନ୍ଦିରର ବିଶେଷ ରହସ୍ୟ କଣ ରହିଛି?
ମନ୍ଦିର ଉପରେ ପକ୍ଷୀ ଉଡନ୍ତି ନାହିଁ ବୋଲି ପ୍ରଚଳିତ ଧାରଣା ଶିଖରର ପତାକା ସବୁବେଳେ ପବନର ବିପରୀତ ଦିଗକୁ ଉଡୁଥିବା ପରି ଲାଗେ। ସିଂହ ଦ୍ୱାରା ଭିତରକୁ ପ୍ରବେଶ କଲେ ସମୁଦ୍ରର ଶବ୍ଦ କମ୍ ଶୁଣାଯାଏ। ଏହା ସବୁ ପ୍ରଚଳିତ ରହସ୍ୟ ରହିଛି। କିନ୍ତୁ ଏଇ ସବୁ ମଧ୍ୟରୁ ମୁଁ ଅ ପକ୍ଷୀ ଉଡିବା କଥା ତ କେବେ ମଧ୍ୟ ଅନୁଭବ କରିନାହିଁ କିନ୍ତୁ ଶିଖରର ପତାକା ଗୁଡିକ ଅ ବିପରୀତ ଦିଗରେ ଉଡିଥିବା ଓ ଅ ତାର ଚକ୍ର ଚକ୍ରଟା ଯୋଉ ଦିଗରୁ ଦେଖିଲେ ମଧ୍ୟ ଏକା ଭଳି ଦେଖାଯାଉଥିବା। ଓ ସିଂହ ଦ୍ୱାର ଭିତରକୁ ପ୍ରବେଶ କଲେ, ସମୁଦ୍ରର ଶବ୍ଦ କମ ଶୁଣା ଯାଉଥିବା ମୁଁ ନିଜେ ମଧ୍ୟ ଅନୁଭବ କରିଛି।
ଆଛା କହିଲି ଦେଖି ଦୈନିକ ନୀତି କଣ କଣ ରହିଥାଏ?
ଶ୍ରୀମନ୍ଦିର ଦୈନିକ ନୀତି ମଙ୍ଗଳ ଆଳତି ଅବକାଶ, ସକାଳ ଧୂପ, ମଧ୍ୟାହ୍ନ ଧୂପ ସନ୍ଧ୍ୟା ଆଳତି ଏବଂ ବଡ ଶୃଙ୍ଗାର ବେଶ ଭକ୍ତ ମାନଙ୍କୁ ଆଧ୍ୟାତ୍ମିକ ଆନନ୍ଦ ପ୍ରଦାନ କରେ, ମଙ୍ଗଳଆଳତି ସକାଳ ହୋଇଥାଏ। ଆଉ ଅବକାଶ ସକାଳ ଯୋଉ ଅ ଖରା ବେଳ ସମୟରେ ହୋଇଥାଏ। ବୋଧହୁଏ ମୁଁ ଭୁଲ କହିଦେଲି।
ଆଛା କହିଲ ଦେଖି ସଂସ୍କୃତିର କେତେ ଅଭ୍ୟାସ କିପରି ଭାବେହୋଇଛି?
ଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାରେ ସୀମିତ ନୁହେଁ ଆଜି ସାରା ବିଶ୍ଵରେ ଜଗନ୍ନାଥଙ୍କ ମନ୍ଦିର ସ୍ଥାପିତ ହୋଇଛି। ଏବଂ ରଥଯାତ୍ରା ପାଳନ କରାଯାଉଅଛି।
ତା କହିଲୁ ଦେଖି ଏହା କିପରି ଭାବେ ଗୋଟେ ପର୍ଯ୍ୟଟନର ସ୍ଥଳି ହେଇ ପାରୁଛି।
ପ୍ରତିବର୍ଷ କୋଟି କୋଟି ଭକ୍ତ ପୁରୀ ଆସନ୍ତି। ସମୁଦ୍ର ଶ୍ରୀମନ୍ଦିର ଗୁଣ୍ଡିଚା ମନ୍ଦିର ନରେନ୍ଦ୍ର ପୁଷ୍କରିଣୀ ଓ ସ୍ୱର୍ଗ ଦ୍ୱାରା ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ହୋଇଛି।
ଠିକ ଅଛି। ଆଚ୍ଛା ଦେଖି କହିଲ ଏଇଠୁ ଆମକୁ କଣ ଶିକ୍ଷା ମିଳେ?
ଶ୍ରୀ ଜଗନ୍ନାଥ ଆମକୁ ସମାନତା ଭକ୍ତି ଏବଂ ମାନବ ସେବାର ଶିକ୍ଷା ଦିଅନ୍ତି। ମହାପ୍ରସାଦ ସମସ୍ତଙ୍କ ପାଇଁ ସମାନ। ଏହା ସାମାଜିକ ସମାନତାର ଏକ ମହାନ ବାର୍ତ୍ତା। ଆଉ ତୁମେ ଜାଣିଛ ଯେ ଅଲ ଅଲଗା ଧର୍ମର ଲୋକମାନଙ୍କୁ ମନ୍ଦିରରେ ପ୍ରବେଶ ନିଷେଧ। ତେଣୁ ମହାପ୍ରଭୁ ବର୍ଷକୁ ଥରେ ବାହାରକୁ ଆସିଥାନ୍ତି। ସବୁ ଭକ୍ତ ମାନଙ୍କୁ ଦେଖିବା ପାଇଁ ସେଇ ପର୍ବ ର ନାମ ତୁମେ ଜାଣିଛ?
ଅବଶ୍ୟ ସେହି ପର୍ବର ନାମ ହେଉଛି ରଥଯାତ୍ରା।
ଆଜି ଆମେ ପୁରୀ ଜଗନ୍ନାଥ ମନ୍ଦିର ଇତିହାସ ସ୍ଥାପତ୍ୟ ରଥଯାତ୍ରାର କିଛି ଅଂଶ ମହାପ୍ରସାଦ ଓ ବିଭିନ୍ନ ବିଷୟ ବିଶେଷତା ବିଷୟରେ ଜାଣିଲେ। ଆଶା କରୁଛୁ
ଆମେ ଆଜି ବହୁତ କିଛି ଶିଖିବାକୁ ଏଇଥିପାଇଁ ମିଳିଲା ପୁରୀର ସୌନ୍ଦର୍ଯ୍ୟତା ତା ଧର୍ମ ଯ ସାହିତ୍ୟ ତ ମୁ ଆସା କରୁଛି ଉପସ୍ଥାପନ ମିଳିଲେ ଆମର ଆପଣଙ୍କୁ ଭଲ ଲାଗିିଥିବ ଆସନ୍ତୁ ସମସ୍ତେ ମି ଶ୍ରୀ ଜଗନ୍ନାଥଙ୍କ ଚରଣ ରେ ପ୍ରାଥନା କରିବା ସର୍ବେ ଭବନ୍ତୁ ସୁଖିନ ସର୍ବେ ସବାନ୍ତୁ ନିରାମୟା।